ହାଲୋ।
ହୁଁ।
ଆସିଲା ଆଉ କଣ କହୁଚ କୁହ କଣ କରୁଛ?
ଏଇ ମେଘ ତ ଜୋର ଢାଳୁଛି। ହଁ ଆଛା ହଁ ଜୋରେ ହୋଉଛି। ଯୁ ମେଘ କାଇକି ସକାଳୁ ହଉଛି ଯେ ହଉଛି ଜମା କମୁନି ପାଞ୍ଚ୍ ଦଶ ମିନିଟ୍ ଛାଡିଥିଲା ଗାଧୁଆ ପାଧୁଆ କରିକି ସାରିଦେବି ଏଇ ରୋଷେଇ ଚାଲିଛି ଆଉ।
ଗାଧେଇ ପଡ଼ିଚୁ ତାହେଲେ।
ହୁଁ ମୁଁ ଗାଧା ସଇଲାଣି ସବୁ। ଗାଧା ପାାଧୁଆ ମୋର ଆଠଟା ସୁଧା ସରିଯାଇଥିବ।
ହୁଁ ଭଲ କରିଛ ମୁଁ ଗାଧେଇନି।
ହୁଁ।
ହୁଁ ଆମ ଆଡେ ତ ବର୍ଷା ବି ଆମ ଆଡ ବି ବର୍ଷା ହଉଛି ବା। ହଁ ଜୋରେ କିନ୍ତୁ ନୁହେଁ। ଫିରି ଫିରିଆ ବର୍ଷା ହଉଛି କିନ୍ତୁ ନା ଆମର ଫିରି ଫିରି ବର୍ଷା ହଉଛି କିନ୍ତୁ ହୋଇଛି ମେଘ ଟା।
ଜୋରେ ଢାଳୁଛି ପରା। ମୁଁ ଏଇ ଗାଧୋଇକି ଆସିକି କାଟିନି ପରିବାପତ୍ର ପଣସ ମଞ୍ଜି ଆଳୁ ଟମାଟୋ। ହଁ ବାଇଗଣ ଅମୃତଭଣ୍ଡା ସବୁ ପକେଇକି ତରକାରୀ କରାହବ। ଗଡା ଯାଇ ହଁ।
ଏଇ ଯୋଉ ତମ ଆଡେ ଯୋଉ ପଣସ ଅଛି।
ନା ନା ନା କିଣିକି ଆଣିଥିଲି ହାଟରୁ ଆମ ଗାଁ ଯୋଉ ହାଟ ଅଛି। ପାଚିଲା ପଣସ ଆଣିଥିଲି ସେ ମଞ୍ଜି ଶୁଖେଇକି ରଖିଥିଲି।
ହୁଁ ହୁଁ ହୁଁ ଆମର ଗଛରେ ହୁଏ। ଏବ ଏବେ ବି ପାଚୁଛି ପଣସ?
ଆଉ ବାଡରେ ଖଡା ଗଛ ଦିଟା ଲଗେଇଥିନି।
ହଁ ସେରାତ ବଢିଆ ଲାଗିବ ଆଉ ପଣସ ମଞ୍ଜି ଖଡା ତରକାରୀ ଟମାଟୋ ବାଇଗଣ ପକେଇ କଲେ
ହଁ ଯାଇ ସବୁ ପକେଇ ଦେଇଛି ମୁଁ ଟିକେ ତରକାରୀ ଟିକେ କରିଦେମି ସୁଜୁନା ଶାଗ ଆଣିଥିଲେ ତାକୁ ବାଛିକି ଗାଧେଇ ଯାଇଥିଲି ତାକୁ ବାଛି କି ଧୋଇକି ର ଦେଇଛି ସେ ତରକାରୀ ନା ସିଏ ଭଜା ହବ ଶାଗ
ଯାଇ ପକେଇକି ମସୁର ଯାଇ ପକେଇି ଭାଜିଦେବ।
ହଁ ମସୁର ଯାଇ ଜହ୍ନି ଅଛି ଅଛି ଭେଣ୍ଡି ଆଣିବି ଆମର ଆମ ଗାଁ ହାଟ ଅଛି ଶନିବାରିଆ ହାଟଟା ହୁଏ ହୁଁ ଯୋଉ ଦିନ ଯିବେ ଆଣିବେ ଭାଜିବି ଶାଗ ଦିଟା
ହୁଁ।
ଆମ୍ବ ଫାମ୍ବ ଅଛି ତ ଆଣିବେ ସବୁ ପରିବା ପରିବା ନା ନା। ଆମର ସବୁ କିଣା କେବଳ ଏଇ ଖଡାଗଛ ଦିଟା ଲଗେଇଥିନି ଆଉ ସୁଜନା ଗଛ କିନ୍ତୁ ବାଡିରେ ସୁଜନା ଗଛ ବାଡ଼ିରେ।
ଆମର ଆମ୍ବ ଆମର ଅଛି ଏଇ ସରିବ ଆମ୍ବ ଏଇ ସବୁ ପଛରୁ ଆଣିଛନ୍ତି ପୁରା ମିଠା ଆମ୍ବ।
ବାଡିରେ ନା?
ହଁ ଆମର ବାଡିରେ ସବୁ।
ହଁ ହଁ
ଆମର ଗୋଟେ ବଡ ସେଆଡେ ମାନେ ବିଲଡେ ଅଛି ବୋରିଙ୍ଗ ଫୋରିଂ ସେଇଠି ହେଇଛି ଫସଲପାତି ବି କରୁ ଏବ ବର୍ଷ ନେଇଗଲେ ସବୁ ଆମ୍ବ ଗୁଡା ଟିକେ ଆମର ଘରଠୁ ସେ ଜାଗା ଟା ଦୂର
ଓ ହୋ।
କରେ ଆଉ ଯିଏ ଯେତେବେଳେ ପଶିଲା ନେଲା ସବୁବେଳେ କଣ ସେ ବିଲରେ ଆଉ ଜଗିଥିବୁ କି। ଯେତେବେଳେ ଯିଏ ପଶିଲେ ନେଇଗଲା ଆ ହୁଁ। ଆଉ ଫସଲ ସେଇଠି କରନ୍ତି ଏ ବର୍ଷ ଟିକେ ପାଣି ଯୋଉ ସେଟା କନ୍ତି ଚାଲେ ପେଟ୍ରୋଲ ରେ ପେଟ୍ରୋଲ ଯୋଉ ରେଟ ହେଲା ଆଉ ଇଚ୍ଛା ହେଲାନି କରିବା ପାଇଁ ଫସଲ।
ଆଙ୍କ ଗାଁ ରେ ଅଛି ତୋଟା ବଡ଼ ବଡ଼ ଆମ୍ବ ଗଛ ହଁ ଏମିତି ଦଶ ପନ୍ଦର ଖଣ୍ଡ ଗାଁ ଲୋକ ଆସିକି ନିଅନ୍ତି ଚାଳିଶ ପଚାଶ ଆମ୍ବ ଗଛ ଅଛି ଆଉ ଆମର ହଁ ଆମ୍ବ ପାରିକି ନେଇ ଆସନ୍ତି ଆମ୍ବ ସରା କରି ବେରେଣା ଆମ୍ବ ଆଚାର ଆମ୍ବୁଲ ସବୁ ଡବା ଡବା କରିକି ରଖିଥିନି।
ଭଲ କରିଛ ତମେ ଏଇ ଯୋଉ ଆମ୍ବ ସାରା ବି କରୁଛ ଆମର ଆମ୍ବ ଗଛ ଅଛି କିନ୍ତୁ ଆମ୍ବ ସରା ଆମେ କରୁନୁ। କିଏ କରିବ ଟିକେ ପରିଶ୍ରମ କାମ ତାପରେ ଛୋଟ ଛୁଆଟେ ଯେ କିଛି କରିବା ପାଇଁ ଇଚ୍ଛା ନାହିଁ କଣ କରିବୁ ଛୋଟିଆ ଛୁଆ ଟାକୁ ଛାଡିକି କୁଆଡେ କେତେ। ନହେଲେ ଆମର ବହୁତ ଆମ୍ବ ଆକୁ ତାକୁ ଆମ୍ବ ଦେ ସବୁ ଅଣ୍ଟା ଗୁଣ୍ଟରେ ପଶେଇ ଗଲା କି କରିପାରିଲୁନି ଆବ ଦି ଜଣ ଲୋକ ଘରେ କିନ୍ତୁ ତାର ଗୋଟେ ଛୁଆ କଣ ମୋର ବି ଗୋଟେ ଛୁଆ। ତାପରେ ଘରର ରୋଷେଇବାସ କଣ କାମ ନା ଆଉ ଆମ୍ବସରା କରିକି ଖାଇବା ପାଇଁ ଟାଇମ ନାଇଁ।
ହୁଁ ହୁଁ ଆମ ଆମ୍ବ ସରା ଆମର ଆଣନ୍ତି ଆମ୍ବ
ଆମ୍ବ ସରା ଭଲ ଲାଗେ ଖାଇବା ପାଇଁ ମୋ ଝିଅ ନ ମାନେ ଭଲ ପାଏ ଆମ୍ବ ସାରା।
ସେ ହଁ ବା ଆଉ ମୁଁ ତ ଆମ୍ବ ଫମ୍ବ ଖାଉନି ଖଟା ମଟା ଡାକ୍ତର ମନା ଅଛି ଆଉ ଆମ୍ବସରା ଫମ୍ବସରା କରିଦିଏ ସେ ଛୁଆ ତାଙ୍କର ଖାଆନ୍ତି। ଏମିତି ଆମ୍ବୁଲ ଦି ଖଟା କରିଦେଇଦିନି ମନି ମାଛ ଫଛରେ କେତେବେଳେ ପକେଇବା।
ହଁ ଏଇ ଯୋଉ ମା ଛ ତରକାରୀରେ ତ ନିହାତି ଆମ୍ବୁଳ ନହଲେ ଯେତବି ପକେଇଲେ ମାନେ ଯୋଉ ଟମାଟୋ ଟମାଟୋ ପକେଇଲେ ବି ଆମ୍ବୁଲ ନ
ହଁ ଆଇସିଆ ଲାଗିବ ଯୋଉମାନେ ନ ପକେଇଲେ ଭଲ ଲାଗିବନି। ମତେ ତ ଭଲ ହେନି ସେ ଆମ୍ବୁଲ ଟିକେ ପକେଇବା ଆଉ
ଭଲ କରିଛ ଆମ୍ବଳ ଆବୁସରା କରିଦେଇଛ କିଣିକି ଆମ୍ବରା କେତେ ମ ହେ କେଜି ଆଣ?
ଚାଳିଶ ଟଙ୍କା ପଚାଶ ଟଙ୍କା ଏମିତି ଅଛି ଏବେ।
କେଜି ଆମର ଇଆଡେ ପାଚିଲା ଟାଇମ ରେ ଆମ୍ବ କୋଡିଏ ଟଙ୍କା ନାହାଁ କେଜି ହଁ ଆଉ କଞ୍ଚା ଆମ୍ବ ଗୁଡାକ ପନ୍ଦର ଟଙ୍କା ଦଶ ଟଙ୍କା ଏଇ ଯୋଉରେ ଆମ୍ବୁଲ କରିବା ପାଇଁ ଆଉ ପାଚଲାା ଆମ୍ବରା କୋଡିଏ ଟଙ୍କା ନାଁ କେଜି ଆଡେ।
ନା ମୋର ଆରପାଳି ଆଣିଥିଲେ ସେମିତି
ଏଇଡେ ବହୁତ ଆମ୍ବ ଗଛ ନା ଆମ୍ବ ଗଛ ତାପରେ ଘର ଘରକା ଆମ୍ବ ଗଛ ଏବେ କରିଦେଲେଣିି ସବୁ।
କିଣିବା କିଏ ଯିଏ କିଣିବା ଅଳ୍ପ ରେଟ ଦେଇକି କିଣିବ।
ହୁଁ ନହେଲେ ଆମର ଇଆଡେ ଆମର ଇଆଡେ ସବୁ ଏବେ ବି ପଣସ ପାଚୁଚି ବା। ଆମର ହଁ ସେଇ ପାଖୁଡା ଗୁରା ତମେ ଦେଖିବ ପୁରା ହଳଦିଆ ହେଇକିନା ବଢିଆ ଲାଗେ ବଡ ବଡ ବ ପାଖୁଡା ପୁରା
ହଁ। ନା ଆମର ତମ ଗାଁ ପାଖରେ ଘର ହେଇଥିନେ
ଦିଟା ଗଛ ଆମର ଦିଟା ଗଛ ଗୋଟେ ହେଲା ଏଇ ଯୋଉ ପାଚି ସାରିଲାଣି ସାବିତ୍ରୀ ବେଳକୁ ଗୋଟେ ପା ଚେ ଏଇ ସନି ଓସା ବୈଶାଖ ମାସ ପଡେ ଯାଏ ସେତେବେଳେ ଗୋଟେ ପାଛେ ଆଉ ଗୋଟେ ଗଛ ଏବେ ପାଚୁଛି ଏଇନାକା ଆମ ପୁଅ ଯାଇଥିଲା ଯେ ଆଣିକି ଆସିଛି ଦେବା ପାଇଁ ଆମ ଝିଅ ଘଟିକି ଗୋଟେ ଭଉଣୀ ଟିକି ଦିବେ ବୋଲି ଆଣିକି ଆସିଛ
ଆମର ଘର ପାଖରେ ହେଇଥିଲେ ଆମେ ଯାଇକି ଆଣିଥାନ୍ତୁ।
ଘର ପାଖରେ ହେଇଥିଲେ ପା ଭଗଦ ଯୋଉ କଥାବାର୍ତ୍ତା ଯେମିତି ହେଲେ ପଠେଇ ଦିଅନ୍ତି ଗୋଟେ ଖାଆନ୍ତ ଆଉ ହୁଁ ଉଁ ଘର ପାଖରେ ତ ନୁହେଁ ଆଉ କଣ କରିବା।
ହଁପା।
ଆଉ ତମ ଦେହ ଭଲ ଅଛି ରୋଷେଇ?
ରୋଷେଇ ଆରମ୍ଭ ଚାଲିଲା।
ଚାଲିଲା।
ହୁଁ।
ଆମର ବି ରୋଷେଇ ଚାଲିଚି। ଚାଲିଛି ଆଉ ମୋ ଭାଉଜ ସେ ତାର ପୁଅକୁ ଖେଳଉଛି ଦୋଳି। ମୁଁ ମୋର କଖାରୁ ରାଇ ବସେଇଛି। ଆଉ ଗାଧେଇନି ଆଉ ସିଏ ତାର ଭାତ ଟା ଟିକେ ବସେଇଦବ ମୁଁ ଅଗାଧୁଆ
ତମେ ବାପ ଘରେ ରହିଛ ଅଗାଧୁଆ କରିଦେଲେ ଚଳିବ।
ନା ଭାତଟା ଅଗାଧୁଆ କରିମି କି ଆଉ ଏଟା ହାଣ୍ଡି ସାଳେ ରଖାଯିବ ନାଁ। ଆଉ ଭାତଟା ବସେଇ ହବନି ଆଉ ଏଇ ଯୋଉ ଡାଲମା ଆଉ କଖା ଖରାଇ ବସେଇକି ଡାଲମା କାଟୁଛି ଡାଲମାଟା ବସେଇ ଦେମି ତାପରେ ସିଏ ତାର ଭାତ ବସେଇ ଦବ ଆଉ ସକାଳେ କଲରା ଭଜା ହେଇଥିଲା ଯେ ଅଛି ଆଉ ଦେଖିବା କଣ ଟିକେ କରିଦ ଖାଇମୁ ନହେଲେ ସେଇଆ ନଗେଇକ ଖାଇଦମୁ
ହଁ ମ ଆଉ କଣ ଡେଲି କେତେ ତାପରେ ରାତି ପାଇନା ଆ ସ୍ତ୍ରୀଲୋକଙ୍କର ଗୋଟେ ଚିନ୍ତା କଣ ଆଜି ଭେରାଇଟ
ହଁ ଯଦି ଆଇଁଷ ବାର ହେଇଥିବ ତ କରିଦବୁ ଚିକେନ କି ମାଛ ଏ ଯାହା କରିଦବୁ ଚଳିବ ଆଉ ସାଧାବାର ହେଲେ ତ ବାପ କଣ ଖୋଜିବୁ କଣ କରିବୁ।
କଣ କରିବ ଆମର ଆମର ଆଜି ଶନିବାରେ ଫ୍ରିଜରେ ରଖିଥିନି ପରିଆ ସେ ଜହ୍ନି ବାଇଗଣ ଫାଇଗଣ ସବୁ ଅଛି ଆଉ। ପଣସ ମଞ୍ଜି ଫଣସ ମଞ୍ଜି ଯେମିତି ଥିଲା ମୁଁ ଦେମ ଯାଉଛି ତରକାରୀ ଟିକେ କରିଦିଏ ସବୁ ମିଶ ମିଶେଇକି ଯାଇ ଫାଇ ଖଡା, ଆଳୁ, ବାଇଗଣ, ଟମାଟୋ ଜହ୍ନି ହଁ। ମି
ଭଲ କରିଚ। ସେ ତରକାରୀଟା ବି ଭଲ ଲାଗେ ଯୋଉ ଖଡା ପଣସ ମଞ୍ଜି ଯାଇ ଆମର ଜଣେ ଏଇଠି ଅଛନ୍ତି ଯୋଉ ଆ ଆଈ ହିସାବ ହବ ଆମ ଗାଁ ପାଖରେ ଆମର ତ ଖଡାଗଛ ଲଗେଇନୁ ଆଉ ମୁଁ ଆସିଥିଲା ଯେ କାଲି ଆମ ଘରକୁ ମୁଁ କହିନି ଆଇ ଦିଟା ଖଡା ଖଡା ଦିଟା ଦବୁଲୋ। ଭଲ ମିଠା ଖଡା ଲାଲ କଲର ସେ ଖଡା ଟା ଭଲ ମିଠା। ମୁଁ ଲି ଆଇନୁ କୋଉ ଦିନ କହିଲା ହଁ ବଢି ଯାଉ ଦେମି ଥରେ ଦେଇଥିଲେ ଯେ ଭଲ ଲାଗୁଥିଲା ଖଡା।
ହଁ ଆମର ଏଇ ନାଲି ଖଡା ମୁଁ ଲଗେଇଥିନି। କଣି ହଁ ଆ ନପା ଆଣି ଥିଲେ-ଏ ଆଣିଥିଲେ କିଣକି ହାଟରୁ ସେଇଟା ହଉଚିଁ, ହେ-ହେଇ ସେଇଟା ଲଗେଇ ଦେଇଥିନି।
ନା ଖଡା ମଞ୍ଜି ବି ଅଛି ବୁଣିଦେଲେ ହୁଅନ୍ତା! ଆ ବୁଣି ନାହାନ୍ତି। ମୋ ସାନମାଁ ବୁଣେ। ବୁଣେ ଯେ ସେ ତାର କାହିଁ, ଏ ବର୍ଷ ବୁଣିନି ନହେଲେ ବୁଣେ ଖଡା।
ନିଅ ବାଁ, ହା।
ହୁଁ।
ମେଞ୍ଚେ ଆଣିଥିଲେ କିଣିକି। ମୁଁ କଇନି ଏରା କେତେ ଖାଉବୁ? ପତ୍ର ବାଛି ଦେଇକି ସବୁ ଗୁରା ରୋଇ ଦେଇଥିନି। ସେ ତାର
ହୋ ହୋ, ମାନେ ସେଇରା ତ ଶାଗ ପୁଣି ଭଲ ହେଇଥିବ?
ହଁ-ଅଁ ଶାଗ ପା କାଲି ହେଇଥିଲା, କରିିକି ଆଣଥିନି। ହଁ, ହଁ ବା। ଆଡେଇଦେନି ଆ ହେଇଗଲା ଆଉ ବୋଇତାଳୁ କଢ ହେଲାଣି। ମେଁ ଫୁଲ ହଁ, ବୋଇତାଳୁ ଫୁଲ ହବ। ଗଛ ହିଁ ହିଁ ହ, ଲଗେଇ ଦେଇେଇଥିନି ଖତରେ। ଗୋଟେ ବାଡି ଦେଇ ଦେଇ ଧିନି ଗୋଟେ ପଣିଆ ଗରାଟେ, ତା ତ ବଢିଆ ମାଡିଯାଇଛି ଆଉ।
ହୁଁ, ଭଲ ହେଇଛି। ହଁ, ମଁ, ସବୁ କେତ୍ କେତେ କିଣିବ? ବାଡିଘର ଅଛି ଯଦି ଗୋଟେ ଗୋଟେ ଲଗେଇଦେଲେ ଗଛ ଖାଇବ। ଆଉ, ସବୁରାକ କିଣିଲେ, କେତେ ପରିବା କହୁନ? କିଣିବ ପରିବା ଯୋଉ ଥର୍ ଥରେ ରେଟ୍ ହେଇଆଉଛି। ମଝିରେ ବାଇଗଣ କେ ଜି ହେଇଥିଲା ଅଶୀ ଟଆଁ। କେତେ ବାଇଗଣ କିଣିବ କହୁନ? ବାଇଅଣ ଗଛଟା କିଛି ନହେଲେ, ବାଡିରେ ଲଗେଇ ଦେଇଥିନେ, କେତେବେଳେ ପୋଡା ପୁଡ ଟେ କରିକି ଖାଇଦବ କି। କେତେଳେ ତରକାରୀ ଆଣିକି ପକେଇ ଦବ।
ମୋ ଭଉଣୀ ହର ସେମତି, ସାରୁ ଫାରୁ ଲଗେଇଥିଲେ। ହେଇଗଲା। ବୁଣିଆର ସେମ୍ ସା ଲଗେଇଥିଲେ ଦେଇଥିଲେ ମେଞ୍ଚେ ଯେ, ସେ ଗଡୁଛି ଏ ପର୍ଯ୍ୟନ୍ତ ସାରୁ।
ଆଉ, ସାରୁ ଏଇନେ ସାରୁ ଲଗେଇବା ଟାଇମ୍ ଲଗେଇଦେଲନି, ବାଡି ଯଦି ଅଛି!
ହଁ, ଗଜା ହେଇଗଲାଣି, ହେରା ରଖି ରଖିକା ତାକୁ ଲଗ
ହଁ, ଲଗେଇଦବ। ତା'ପରେ ଯୋଉ କୁଟା ଫୁଟା କି ଡାଳ ଫାଳଦି ଟା ପକେଇଦବ। ଏଇ ଯଦି ଖରା ଫରା ହବ କାଳେ ଶୁଖିଯିବ, ସାରୁ ଯୋଉ ଗଜା ରାଗ। ଆଉ ହବନି? ଆ ସେଇଥିପାଇଁ ତାପ ଡାଳ କି କୁଟା ଫୁଟା ଯଦି ଛଣ ଫଣ ଯାହା ଥିବ ପକେଇଦବ। ପୁଣି ଗଛ ପତ୍ର ବାହାରିଲେ, ତାକୁ- ଖୋଲିଦବ ଯେ, ଆଉ ସେ ଗଛ କିଛି ହବନି।
ନା, ତାହେଲେ ଲଗେଇଦବା ସେମିତି କରିକି ଆଉ। ପୁଆ ଗୁରାକ ଗଜା ହେଇଅଲାଣି ଲଗେଇଦଉନ।
ହୁଁ। ନଷ୍ଟ ହବ ନା ଲଗେଇଦବ। ସାରୁ କେଜି ପା ଏପଟରେ ଫାଷ୍ଟ ଫାଷ୍ଟ ଚାଳିଶ ଟୁଆଁ ନାଖା, କେଜି ସାରୁ କେଜି। ହ୍ୟାଲୋ! ହ୍ୟାଲୋ। ମୁଁ, କହିଲି ସାରୁ କେଜି ଚାଳିଶ ଟଆଁ ନଖା ବା!
ନାଁ ମୁଁ ଜାଣନି? ଚାଳିଶ ଟଆଁ କି କେତେ ଟଆଁ ମୁଁ ଜାଣନି?
ହଁ, ଚାଳିଶ ଟଆଁ ନାଖା ଆମର ଏପଟରେ ସାରୁ। ଯଉ ଆମପଟରେ, ଥାଇକି ପୁଣି ଚାଷ ସାରୁ ଆଉ ତମେ ଲାଗେଇଦବ। ସାରୁ ଟା ବି ଭଲ ଲାଗିବ ଏଇ ଚିକେନ୍ ଫିକେନ୍ ତକାରୀ ରେ ପକେଇଲେ ଭଲ ଲାଗେ।
ହଁ।
ହୁଁ। ଆଉ।
ଘରେ ଗୋଟେ ଦୌଡା ବାନ୍ଧିକି, ସବ୍ ଛୁଆଙ୍କର ସଫ୍
ଆମର ତ ଆମର ତ କାଲି ଯୋରା କାଲି ଯୋରା ତ ଶୁଖିିନେହିଁ, ଏପ୍ ଏପୟନ୍ତ। ଆଉ, ଆଜି ମୁଁ ଏପୟନ୍ତ ଗାଧେଇନି, କଣ କରିମି? ଦେଖିିଆ ଆଉ, କେତେଳେ ଗାଧୋଉଛି? ବର୍ଷା ଟିକେ ଛପର ଚପର କରୁଛି। ଆଉ, କେମିତି ଓଦା ହେଇକିନା ଗାଧେଇଆ। ତା ଦେହଟା ମୋର ଟିକେ ଖରାପ ହେଇଥିଲା ନା, ପୁଣି ଗାଧେଇନେ ମୁଣ୍ଡ